ଭଉଣୀ କୁଅ।
ହାଲୋ।
ହଁ ଭଉଣୀ କୁହ। କାଇଁ ତମ କଥା ଆସୁନି।
ହାଲୋ।
ହଁ କୁହ ଭଉଣୀ। ହଁ ଠିକରେ ଶୁଭିଲା କୁ ହଁ ଭଲରେ ଶୁଭିଲା।
ତମେ ଏବେ କଁ ବ୍ୟସ୍ତ ଥିଲ କି?
ନାଇଁ ବ୍ୟସ୍ତ ନାଇଁ ଏଇ ଟିକେ ଶୋଇଥିଲି ଆଉ। ଟିକେ ଦିନ ବେଳା ଉ ପାଞ୍ଚ ମିଣ୍ଟି ନା ବାଧା କଣ ଭଉଣୀ ସହିତ କଥା ହବାଟା ତ ଖୁସି ନା ଆନନ୍ଦ।
ହଁ ଏଇ ଟିକେ ଶୁବା ଗଲାନି ବୋଲି ତ ଟିକେ ବାହାରକୁ ପଳେଇ ଆସିଲି।
ଓହୋଉ।
ଏବେ ଶୁଭୁଚି ମୋ କଥା?
ହଁ ହଁ ଠିକଠା ଠିକ ଠାକ୍ ସୁବୁଛି।
ହଉ ଆପଣ ଏବେ ଘରେ ଅଛନ୍ତି ନା ବାହାରେ?
ନାଇଁ ଘରେ ଅ
ମୁଁ ଘରର ପୂର୍ବ ପଟେ ଅଛି।
ଓହୋ। ହଉ ଆଉ କଣ ଖାଦ୍ୟ ପାନୀୟ ସବୁ ସରିଲାଣି?
ଖାଦ୍ୟ ପଖାଳ ସହିତ ଟିକେ ଡଙ୍କରାଇତା ଖାଇଥିଲି। ଆଉ ଓ ଆଳୁ ଭର୍ତ୍ତା ବଡ଼ି ଚୂୁରା। ଏତିକି ଥିଲା ପଖାଳର ଖାଦ୍ୟ।
ହୁଁ। ମୁଁ ଏଇ ଟିକେ ଶୋଇଥିଲି ତମେ ଯେହେତୁ ଫୋନ କଲ କଥା ହବା ପାଇଁ ମୁଁ ଟିକେ ଆମ ବାରିଆଡେ ଆସିଲି ବୁଲିବାକୁ। କୋହଲା ପାଗ ହେଇଛି ଆଡେ-ଏ-ଏ
ହୁଇ
ନା ବର୍ଷା ପକଉନି କୋହଲା ପାଗ ହେଇଛି। ଏଇ ଛୋଟ ଛୋଟ ବଣି ଚଢେଇ ଗୁଡା ଉଡୁଛନ୍ତି ଟେଁ ଟେଁ ବଣି ଗୁଡା। ଖାଲି ଉଡୁଛନ୍ତି।
ହଁ ଦାଦାଙ୍କ କଲ୍ ଆସୁଛି ମତେ ତ।
ହ
ଦାଦାଙ୍କର-ଅ-ଅ-ଅ-ଅ ଫୋନ ଆସୁଛି ମତେ।
ସାନ ଦାଦାଙ୍କର?
ହୁଁ।
କାହିଁକି?
କଣ ପାଇଁ କରିଥିବେ ଆଉ-ଉ-ଉ-ଉ।
ହଁ ଏଇତ ଆଉ ଅଳ୍ପ ସମୟ ଅଛି-ଇ-ଇ କଥା ହବା ପାଇଁ। ହେଇଗଲା ପରେ ତମେ ତାଙ୍କୁ
ଆଉ ମୁଁ ଉଠେଇ ଦଉଛି ହେଲା ଉଠେଇ ଦଉଛି ଉଠେଇ ଦଉଛି।
ନା ନା ନା ଅଲଗା କାହା ସହ କଥା ହୁଅ କାହା ଫୋନରେ କରିଦିଅ।
ହଁ କଣ କରିବି-ଇ-ଇ-ଇ ଜାଣିପାରୁନାହିଁ।
ଅଲଗା କାହା-ଆ-ଆ ଫୋନ୍।
ପାଟି ଶୁଣିବିି ତାହା ପରେ।
ନା ପାଟି ଶୁଣିବ କଣ ଆଉ କାହା ଫୋନରେ କରିଦିଅ ନ ହେଲେ କାହାକୁ କୁହ କିଏ କରି କଥା ହେଇଯିବେ କାରଣ ଏମିତି କଲେ ଭୁଲ ହବ ନା କଥା ଟା।
ହୁଁ ସେଇଥିପାଇଁ ତ କଣ କରିବି ବୁଝି ବୁଝିି
ପଛରେ ପୁଣି-ଇ-ଇ-ଇ ଅଖା ଧଉଥିବୁ ଗୁଣ ଗାଉଥିବୁ। ବୁଝିଲୁ ଝିଅ। ନାମ ପୋଟିଏ ନବୁ।
ନାଁ ଇଆଡୁ
ଏଇ ତିନ୍ ତିନି ତିନି ଥର ହେଲାଣି ତିନି ଥର ହେଲାଣି-ଇ-ଇ ମୁଁ ଟିକେ ଭାବୁଛି
ଆଉ ଜମା ପା ମଝିରୁ କାଟ କଲେ ଭୁଲ ହେଇଯିବ ସେଥିପାଇଁ ଆଉ କାହା-ଆ-ଆ-ଆ-ଆ
ପୁତ୍ର କୁ ଟିକେ ପଚାର।
କୋଉ ପୁତ୍ର ତମେ ଟିକେ ସାନ ଭାଇଙ୍କୁ କହୁନ ଫୋନ କରିକି ତମକୁ ଦେଇଦେବେ କହିବ ମୋ ଫୋନ ଟା କାହିଁକି ରହିଯାଇଛି ମୁଁ ଉଠେଇ ପାରୁନି।
ହେଇଲୋ ମୋ ପର୍ତି ବନେ ସୁନିଶ୍ଚିନ୍ତ ଜମା ତିନି ମିନିଟ୍ ହେଇଛି।
କରିଦି ବାବୁ ତମକୁ
ଉ ଟିକେ ଭାଷା ଯନ୍ତ୍ର ଟିକେ ନେଇକି ଆସ ହଁ ମୁଁ ଅଭାଷା ଯନ୍ତ୍ରରେ କଥା ହେଇଯିବ।
ମୁଁ ଚାଲିଲି। ମଝିରୁ କଟିଛି।
ହଁ ଭଉଣୀ କୁହ।
ଆଉ କଣ ସବୁ ଭଲ, ଦେହ ପା ସବୁ ଭଲ ଅଛି ତ?
ହଁ ସେମିତି ଆଉ।
ନାଇଁ ଆମର ଏଇ ପାଗ ଟା ଟିକେ ଭଲ ନାହିଁ ତ।
ହଁ ହଁ ପାଗ ପୁରା ତ କୋହଲା।
ଆମର ଆଡେ ପାଗ କୋହଲା ଖାଲି ପକ୍ଷୀ ଗୁଡା ଉଡୁଛନ୍ତି ଚଢେଇ ଗୁଡା। ଖାଲି ଉଡୁଛନ୍ତି ସୁନ୍ଦର ଦୃଶ୍ୟ ଦେଖୁଛୁ ଆମେ ଆଉ।
ସୁନ୍ଦର ଦୃଶ୍ୟ ଦେଖିବାକୁ ବାହାରକୁ ଆସିବାକୁ ପଡିବ ମତେ।
ମୁଁ ତ ବାରିରେ ଅଛି ନା ସେଥିପାଇଁ।
ଓହୋ ଭାରି ତ ସୁନ୍ଦର ଲାଗୁଥିବ ନା ପନିପରିବା ଲାଗିଥିବ।
ନାଇଁ ପନିପରିବା ତ ଲାଗିଛି ଉଁ ଆମର ସବୁ ଯୋଉ। ଫୁଲ ଗଛ ଗୁଡା ଅଛି ସେଥିରେ ଫୁଲ ଗୁଡା। ପୂଜା କରିସାରିଲା ପରେ ବି ଆହୁରି ବହୁତ ଗୁଡ଼ା ଫୁଲ ଗୁରା ବଞ୍ଚି ଯାଉ
ରଖିଛୁ ।
କି ଶାଢ଼ୀ।
ହୁଁ।
ଓହୋ ତମର ସେଠି ଅପରାଜିତା ଫୁଲ ହଉଛି।
ହଁ ଆମର ଧଳା ଅପରାଜିତା ହଉଛି ନେଳିଆ ଅପରାଜିତା ହଉଛି ଦି ପ୍ରକାରର ହଉଚି।
ଟିକେ ଅପରାଜିତା ଫୁଲରେ ମଣ୍ଡା ପିଠା ବ ଗଢୁନାହାନ୍ତି।
ତ ଫୁଲ ଆଉ। ଥିଲେ ବି କରି କେବେ ପଠେଇବି ଖାଇବ କେମିତି ଲାଗି
ତାର ରେ ରେ ଆ ଟିକେ ପ୍ରସ୍ତୁତି ପ୍ରଣାଳୀ ଟା ଟିକେ କହୁନାହାନ୍ତି।
କାର୍ତ୍ତିକ। କରିବ ତା ପୂର୍ବ ଦିନରୁ। ଟିକି ଚାଉଳକୁ ବାଟିକି ରଖିବ ଯେମିତି କି ଭିଯେଇଥିଲେ ଗୋଟେକେଜି। ଗୋଟେ କିଲୋ ଗ୍ରାମ ଚାଉଳ। ତାକୁ ଅଧା ଅଧା ବତୁରେଇକି ରଖିଦବ ମିଶେଇକି ବତୁରେଇଲେ ବି ଚଳିବ। ତା ପରଦିନ ତାକୁ ଶିଳରେ ବାଟି ଦବ। ବାଟିକି ବିରି ଚାଉଳର ଆଣଟା ଯୋଉଟା ହବ ପ୍ରସ୍ତୁତ ହବ ତାକୁ ଗୋଳେଇକି। ରଖିବ ତାପର ପରେ ଯେତେ ଫୁଲ ଗଛ କରି ଆଣିବ। ତାକୁ ଗରମ ପାଣିରେ ଟିକେ ଫୁଟେଇ ଦବ ଛାଣିଦବ। ସେଇ ଯୋଉ ଆଣ ଥିବ ତା ତା ଦେହରେ। ଏଇ ପାଣି ଟାକୁ ମିଶେଇକି ରଖିଦବ। ନଡିଆ ଛେନାର ପୁର ପ୍ରସ୍ତୁତ କରିବ। ନଡିଆକୁ କୋରିଦବ କୋରଣା ସାହାଯ୍ୟରେ ଛେନାକୁ ଚକଟି ଦେବ। ନଡ଼ିଆ ଛେନା ଆ କୁ ଗୋଟେ କଢେଇ ବସେଇକି ଭାଯିବ। ଚୁଲିରେ ଭାଜିଦେଲେ ଭଲ ହବ। ଭାଜିବ ତା ଧେରେ ଏ ଟିକେ ଛେଚିକି ପକେଇ ଦବ ଗୋଲମରିଚ ଗୁଣ୍ଡ କରିକି। ଆଉ ଟିକେ ଗୁଜୁରାତି ଗୁଣ୍ଡ ପକେଇ ପକେଇଦବ।
ହଁ।
ଏ ହାଣ୍ଡି ବସେଇବ। ପାଣି ଦେଇଦବ ଯେତେବେଳେ ସେ ପାଣି ଟା ଫୁଟି ଆସିବ ଗୋଟେ କପଡ଼ା ବାନ୍ଧି ଦେଇଥିବ ତା ଉପରେ। ଏଥିରେ। ଉଁ ଯୋଉ ଯୋଉ ସେ ଯୋଉ ଆଣ ତମର ଥିବ ତାକୁ ସିଝେଇକି ରଖିଥିବ। ତାକୁ ଉଁ ଗୋଲ ଗୋଲ କରିକି। ଜନ୍ତି ସାରିଲା ପରେ ତାକୁ ଗୋଲ ଗୋଲ କରିଦବ ପୁର ତା ଭିତରେ ପୂରେଇ ଦବ। ତାକୁ ପୁଣି ଉଁ ବୁଲେଇଦବ ଚାରିପଟେ। ତ ସେଇ ଆ ମ ଯୋଉ ପୁ ପିଠାଟା ହେଲା। ତାକୁ ସେ ହାଣ୍ଡିର ଯୋଉ କଢେଇ ଥିବ କପଡା ତା ଉପରେ ରଖିଦବ। ରଖିସାରିଲା ପରେ ଗୋଟେ ଢାଙ୍କୁଣି ଘୋଡେଇ ଦବ। ଘୋଡେଇ ଦେଲା ପରେ ପାଞ୍ଚ ଦଶ ମିନିଟ ପରେ ଦେଖିବ ସେ ପିଠାଟା ପ୍ରସ୍ତୁତ ହେଇଯାଇଥିବ।
ଏଇ ହେଲା ଆମର ଅପେଜ
ମୁଁ ତ ଏଇୟା ଶିଖିଚି ହଁ ମୁଁ ତ ଏଇୟା ଶିଖିଛିି। ତମେ ଯଦି କଣ ଅଲଗା କଲ ଏମିତି ବିଭିନ୍ନ ପ୍ରକାରର ହଉଛି ନା। ତମେ ଯଦି କଣ ଅଲଗା ଶିଖିଥିବ ତାହେଲେ ଭଲ।
ଅପରାଜିତା ଫୁଲରେ ଯାଉ ଫାଉ।
କେବେ
କଣ କହିଲ?
ଆଉ କଣ?
ଆଉ ଆଜି ମଧ୍ୟାହ୍ନ ଭୋଜନରେ କଣ ହବ ଘରେ?
ମଧ୍ୟାହ୍ନ ଭୋଜନରେ ହେଇଥିଲା ଆଜି ନାଲି ଚାଉଳ ମାନେ ନାଲି ଉଷୁନା ଚାଉଳର ଭାତ। ଘରୋଇ ମୁଗ ଡାଲି ଆଉ ଟିକେ ଛୁନ-ଛୁନ ଚୁନିଆ ସାଗର ଭଜା।
ଆସ୍ ତମ ଆଡେ ସଜନା ଶାଗ ହଉଛି ନା ନାଇଁ?
ହଁ ସଜନା ଶାଗ ହୁଏ।
ଆଉ କେମିତି କଖାରୁ ପକେଇ ଭଜାଅ ନା ମୁଗ ମୁଗରେ ହୁଏ?
ନାଇଁ ସେ କଣ କହିଲ ଶୁଭିଲାନି ଟିକେ ଆସିଲାନି କଥାଟା?
କଖାରୁ-କଖାରୁ ରେ ହୁଏ ନା ମୁଗ ପକେଇକି ରାନ୍ଧନ୍ତି ଆମର ସଜନା ଶାଗକୁ?
ନାଇଁ ଆମର କଖାରୁ ବେଳେ-ବେଳେ କେବେ-କେବେ କଖାରୁ ରେ ଶାଗ ଭାଜି ଦିଅନ୍ତି କେବେ କେବେ ମୁଗ ପକେଇ ଭାଜନ୍ତି।
ଆଉ ପ୍ରସ୍ତୁତ କରି ଆମ
କୋଉ ଦିନ ଗୋଟେ ପଠେଇବା ଆଉ। ତମେ କେବେ ଆସୁନା ଘରକୁ ଖାଇକି ଯିବ ସେଟା ଗୋଟେ ଅଲଗା
କିଛି ଦରକାର ନୁହଁ ଖାଲି ଟିକେ କଖାରୁ ଡଙ୍କର ରାଇତା ଆଉ ସଜନା ଶାଗ ଭଜା। ଆଉ ଯଦି ଜହ୍ନିରେ ଯଦି କିଛି ଭଲ ବ୍ୟଞ୍ଜନ ହେଇପାରିବ।
ହଁ ନାଇଁ ଆଜି ମୋ ମା ଆଜି କରିଥିଲେ କଣ? ଅ ଉଷୁନା ଭାତ ନାଲି ଉଷୁନା ଭାତ ମୁଗ ଡାଲି। ଆଉ ଛୁଚୁନିଆ ଶାଗ ଭଜା ଆଉ ଗୋଟେ କରିଥିଲେ ବେସର ଦେଇକି। ଗୋଟେ ଭେଣ୍ଡି ଭଜା ଯେମିତି ଭେନ୍ ଗୋଟା ଭେଣ୍ଡି ରେ ବେସନ ବେସର ପୁରେଇ ଥିଲେ। ସୋରିଷ ମସଲା ବାଟିକି ସେଟା ଅତି ସୁସ୍ୱାଦୁ ଲାଗୁଥିଲା।
ହଁ।
କେବେ ଆସନ୍ତୁ ଖାଇକି ଯିବେ ଆପଣଙ୍କୁ ନିମନ୍ତ୍ରଣ ରହିଲା।
ହଉ ଦେଖିବା ଯିବା ସମୟ ବାହାର କରିକି ଆଉ।
ସମୟ ତ ହେଇଗଲାଣି ଏବେ ପରେ କେତେବେଳେ କରିବା ଫୋନ।
ହଉ କହିବି ଆଉ?